ଜୟ ଶ୍ରୀ ଜଗନ୍ନାଥ ଭାଇ କୁହନ୍ତୁ ଭାଇ କଣ କରୁଛନ୍ତି?
ଭାଇ ଏଠି ବସିଚି।
ଆଛା ଆଛା ମୁଁ ଭାଇ ବସ୍ ଏଇ ଅଫିସରେ କାମ କରୁଚି ଆଉ।
ଓ ଆ କଣ
କଣ କହିଲେ ଭାଇ?
ରାସ୍ତାଟାରେ ବୋହୁତ ଯିବା ଆସିବା ପାଇଁ ହଇରାଣ ହଉଥୁବେ।
ନାଇଁ ଭୁବନେଶ୍ୱରରେ ଡ୍ରେନ ସିଷ୍ଟମ ତ ଅଛି।
ସହରରେ ତାହେଲେ ରୁହନ୍ତି?
ହଁ ଗାଁ ଆମର ଅଛି ଅଲଗା ଆଡେ କିନ୍ତୁ ଭୁବନେଶ୍ୱରରେ ରହୁଚି ଆଉ।
ଆଜ୍ଞା ହଁ ତ ମୁଁ ଯେହେତୁ ଗାଁରେ ରହୁ ହୁଏ ଏବେ ବର୍ଷା ଦିନ ଲାଗୁ ହେଲାଣି ଚାରିଲାଣି ଅ ରାସ୍ତା ବି ଏତେ ନାହିଁ ରାସ୍ତା ଅଛି ତ ଏବେ ରାସ୍ତା ମରାମତି କା ପାଇଁ ତ ମାଟି ପଡିଚି ବୋହୁତୁ କାଟିବ। ତ କୁଆଡେ ଯିବାକୁ ଗଲେ ବି ଯାଇ ହୋଉନି ଗାଡି ବି ଚକା ଖସୁଚି ଚାଲି ହାଲୋ।
ହଁ ଭାଇ ଦେଖ ବର୍ଷା ଦିନ କଣ କହିଲ ମାନେ ଗୋଟେ ଏମିତି ଋ ମାନେ ଇଏ ସବୁ ଜୀବଜନ୍ତୁ ମାନେ ସେ ଜଳ ପାଇଁ ହାହାକାର କରନ୍ତିନି ସେ ସେତେବେଳେ ଭଲ ଲାଗେ ଗୋଟେ ତା ସେଇ ଭିତରେ କଣ କଲ ଟିକେ ଯେତିକ ପ୍ରାୟେ ପୂଜା ପର୍ବପର୍ବାଣି ସବୁ ଠୁ ଏଇ ବର୍ଷ ହଁ ଅଛି ଯେମିତି କି ଗଣେଶ ପୂଜା ହେଲା, ଖୁଦୁରୁକୁଣୀ ଓଷା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା ଏସବୁ ପ୍ରାୟ ସେ ବର୍ଷା ଦିନରେ ହିଁ ହୁଏ ଆଉ ବର୍ଷା ଧିଅରେ ହିଁ ସେ ଜିନିଷ ଗୁଡାକ ମଜା ବି ଲାଗେ। ବୋଦା ହେଇକି କରିବା ଆଉ ଅଲଗା ଦିନଠୁ ଏ ଦେଖିବ ଶୀତ ଦିନରେ ଏତେ ପର୍ବ ପର୍ବ ପର୍ବପର୍ବାଣି ନାହିଁ ବି। ଛି ତ ଏଇ ସମୟରେ ହିଁ ଥାଏ ଆଉ ବର୍ଷା ଗୋଟେ କଣ କିହିଲ ସବୁ ଭଲ କିନ୍ତୁ ଏଇ ଭିତରେ ରାସ୍ତା ଘାଟ ପାଣି ରହିଥିବ ଆଉ କୁଆଡେ ଗୋଟେ ବୁଲିବାକୁ ଯିବା ପୂର୍ବରୁ ଆଗ ଦେଖିବ ଆକାଶକୁ ବନେଇବ ଯଦି ବର୍ଷା ନ ଉଠେଇଚି ତାହାଲେ ଯାଅ ଭା ଯଦି ବର୍ଷା ଉଠି ତାହାଲେ ରହିଯାଅ କାହିଁକିନା କେତେ କେ କେତେବେଳେ ଯେ ଆସିବ କୁୁରହେଇ ଦେଇ ପଳେଇବ ସିଏ ବାଟରେ ବି ଯିଏ ଠିଆ ହେଇଥିବ ଓଦା ହେଇକି ଇଏ କରିବ।
ହ
ତାପରେ କଣ କହିଲ ଆଉ ଗୋଟେ ରୁ ମାନେ ବର୍ଷା ଦିନରେ ଗୋଟେ ଖରାପ ଜିନିଷ କଣ ନା ଏଇ ପୋକ, ମାଛି, ଜୀବଜନ୍ତୁ ବୋହୁତ ମାନେ ବାହାରନ୍ତି ସାପ, ବେଙ୍ଗ ପଶିଯାଆନ୍ତି ବର୍ଷା ହେଲେ ଘରେ। ତାପରେ ମାଛି ବୋହୁତୁ ହୁଅନ୍ତି ମଶା ବି ବୋହୁତୁ ହୁଅନ୍ତି। ପାଣି ଫୁଣି ଜମିଯାଏ। ତ ମଲେରିଆ ଡେଙ୍ଗୁ ଏସବୁ ବି ବୋହୁତ ମାତ୍ରାରେ ହୁଏ। ତ ହେଟା ଦେଖ ସରକାର ବି ଲୋକଙ୍କୁ ସଚେତନ କରୋଉଚନ୍ତି। ଯେ ମସାରୀ ଟାଙ୍ଗିକି ସୁଅ। ତୁ ଅ ଏଇ ସବୁ ଜିନିଷ ପାନି ଗରମ କରି ଉଷୁମ ପାଣି ପିଅନ୍ତୁ ହାତ ନଧୋଇ ଖାଆନ୍ତୁନି କିନ୍ତୁ ଲୋକ ତ ଏବେ ଏତେ ବ୍ୟସ୍ତ ବୋହୁଳ ଜୀବନ ଯେ ଲୋକମାନଙ୍କର ସେମାନେ ଏ ସବୁକୁ ଆଉ କିଛି ଧ୍ୟାନ ବି ଦୋଉନାହା ଯାହାଫଳରେ କି ଲୋକମାନେ ଡାଇରିଆ, ଝାଡା, ବାନ୍ତି, ଏ ସବୁର ଚି ହେଠୁ ଆ ସମ୍ମୁଖୀନ ହୋଉଛନ୍ତି ଦେଖ ଏବେ ବର୍ଷା ଦିନ ଆସିଲା ସବୁ ଲୋକ ଏନା ଖାଲି ଜର ଉଁ ରେ ପ ପଡିଥିବେ ମାନେ ସମସ୍ତେ ପ୍ରାୟେ ଲୋକ ନାଇଣ୍ଟି ପର୍ସେଣ୍ଟ ଲୋକ ଜର କିନ୍ତୁ ତାର କାରଣ ଟା ସେମାନେ ଖୋଜି ପାଉନାହାନ୍ତି ଯଦି ସେ ମାନେ ସ୍ୱଚ୍ଛ ଭାବରେ ରହନ୍ତେ ତ ଏସବୁ ଶୁହୁଅନ୍ତାନି।
। । ସେଥିରେ ପାଣି ଠାଣି ଭରିକି ଆଜ୍ଞା।
ହଁ କୁହ ହୁ
ଉ ଚାଲୁ ହେଲାଣି ତ ଘ ଘର ଚାହି ସେ ଯାହା ପୋଖରୀ ଗାଡିଆ ତ ସେଥିରେ କିଛି ମ ମ ମସା ବି ଉତ୍ପନ୍ନ ହୁଅନ୍ତି ମଶା ବି ରହୁ ହଅନ୍ତି ସେଠି। ।
। ସବୁରୁ ଏସବୁରୁ ବଞ୍ଚିବାକୁ ହେଲେ କଣ କହିଲା ଯଦି ଏ ବ୍ଲିଚିଂ ପାଉଡ଼ର ଆଣି ପାଜ ପକେଇବା, ଘର ପାଖ ପାଖରେ ଥିବା ସବୁ ଅନାବାନ ଗଛ ସଫା କରିବା ପର ପରି୍ଛନ ପରିଷ୍କାର ରଖିବା। ଏ ଋତୁକୁ ଆମେ ବି ଉପଭୋଗ କରିପାରିବା ଦେଖ ଶୀତ ଋତୁରେ ସବୁ ଲୋକ ଉପଭୋଗ କରନ୍ତି। କିନ୍ତୁ ବର୍ଷା ଋତୁକୁ ଅଧା ଲୋକ ଆ ଭଲ ପାଇଲା ସେ ଘୋଡ଼ା ବି କରନ୍ତି। ତାପରେ ଆଉ ଜାଣିଥିବ ତ ସହର ମାନଙ୍କରେ ତ ଯୋଉ ଡ୍ରେନେଜ ସମସ୍ୟା। ଯଦି ଭୁବନେଶ ବେଙ୍ଗ ବି ମୁତିଲେ ପାଣି ହେଇଯାଉଛି ଅଳ୍ପ ଟିକେ ବର୍ଷା ହେଲା ବେଳକୁ ହଁ ଅଳ୍ପ ଟିକେ ବର୍ଷା ହେଲା ବେଳକୁ ପାଣିଟା ସୁଅ ଚାଲୁଛି। ଆଉ ତାଙ୍କୁ ଆଉ କଣ କହିବ? ସେସବୁ ଭାଇ ଦେଖିକି ନ ଦେଖିଲା ଭଳି କିି ରହିବା କଥା ଆଉ କହିଁକି ନା ବର୍ଷ ମୁଁ ରୁମ ଭିତରେ ତ ଆଗ ପୁରା ଓଦା ମାନେ ଆଗ ପାଣି ଫାଣୀ ଛାଟ ମାରିକି ଆ ଆଗଟା ପୁରା ଯୋଉଟା ବାଟ ଘର କହନ୍ତି, ବାଟ ଘର ନା ସବୁ ଆମର କଣ କୁହନ୍ତି? ପୁଟିକ ସେଟା ପୁରା ଓ ହଁ ସେଟା ପୁରା ଓଦା ହେଇଯାଉଛି। ରୁମ୍ ଭି ପାଣି ଯାଉନି ସେ ହଉଛି କିନ୍ତୁ ଏ ବାଟ ଘରଟା ଓଦା ହେଲା ବେଲକୁ ତ ।
ଆଜ୍ଞା।
ଏମିତି ହେଲା ଜନିଷ।
ଆଜ୍ଞା ସମସ୍ତଙ୍କୁ ଭାଇ ସବୁ କିଛି କେବେ ବିି ମିଳେନି। ଯଦି ସମସ୍ତଙ୍କୁ ସବୁ ମିଳିଯାଆନ୍ତା ତ ସେ ଚେଷ୍ଟା କରିବା ଛାଡ଼ିନ।
ହଁ ତାପରେ ଆଉ ଯଦି ବର୍ଷା ଯଦି ନହବ ଚା ଅସ କାମ ବି ହେଇପାରିବନି ନା ଲୋକ ଆହାକାରରେ ମରିଯିବେ। ମାନେ ଚା ସ ଲୋକ ଖାଇବେ କେମିତି କାରଣ ଆମର ଯଦି ମଣିଷ ବଞ୍ଚିବା ପାଇଁ ହେଲେ ତାଙ୍କ ଜିନିଷ ନିହାତି ଦରକାର। ଖାଦ୍ୟ, ବସ୍ତ୍ର, ବାସଗୃହ। ହୁଁ ଆଉ ଗୋଟେ ହଉଛି ବୁଝିପାରୁଥିବ ହେଲା। ହଁ ସେଇ ସବୁ ଦରକାର ତମେ ଯଦି ଖାଦ୍ୟ ନ ଖାଇଲେ ମଣିଷ ବଞ୍ଚିବ କେମିତି? ବାସଗୃହ ମଣିଷ ବଞ୍ଚିବ କେମିତି? ବର୍ଷା ନଥିଲେ ବଞ୍ଚିବ ଯେମିତି ତ ଖାଦ୍ୟର ମୁଖ୍ୟ ଉତ୍ସ ଖାଦ୍ୟକୁ ଉତ୍ପନ୍ନ କିଏ କରୁ ନା ସେତ ଚାଷୀ ଚଷା ପୁଅ ଯଦି ବର୍ଷା ନହବ ଚଷା ପୁଅ କୋଉଠି ପାଣି ଆଣିବେ? । ଯୋଉ ଧାନ ଫାନ ଚାଷ ହୁଏ ସେତେବେଳେ କଣ ହୁଏ ନା ସେତେବେଳେ
ହଁ ଏବେକାର ଲୋକ ଖାଇବା ପାଇଁ ବସୁଛନ୍ତି ବଞ୍ଚିବା ପାଇଁ ଖାଉନାହାନ୍ତି।
ହଁ ସେଇତ ଜିନିଷ ତାପରେ ଲୋକ ଏଇନା କଣ କରୁଛନ୍ତି ନା ଆମ ଭାରତ ସେ ଖାଦ୍ୟକୁ ଖାଇବା ଅପେକ୍ଷା ବହୁତ ମାନେ ବାହାର ଖାଦ୍ୟ ଯେମିତିକି ପିଜା ହେଲା ବା ହବସ। ନୁଡୁଲସ ପିଜ୍ଜା ବର୍ଗ ଏ ସବୁ ଯୋଉଟା କି ମାନେ ଫୁଡ ପଏଜନର ମୁଖ୍ୟ କାରଣ। ହଉ ତ ଯଦି ଆମର ଆଗରୁ ଯୋଉ ଲୋକମାନେ ଯାହାକୁ ଖାଉଥିଲେ ସେଥିରେ ଲୋକଙ୍କର ଦେହ ଖରାପ ହେନଥିଲା ଲୋକ ପଖାଳ ଖାଇକି ଯାଇକି ବର୍ଷାରେ ବି ବିଲରେ ଥିଲେ ଓଦା ହଉଥିଲେ ତ ସେଥିରେ ବି ତାଙ୍କର କିଛି ଦେହପା କର୍ମ ହେଉଥିଲା ଏବେ ଏହିନାକେ ଲୋକ କଉଠି ବର୍ଷା ଫର୍ଷା ନ ଯାଇକି ବି ସେଠିବି ତାଙ୍କ ଦେହଟା ଖରାପ ହେଉଛି ବୁଝୁ ଏଇ ହଉଛି ଆଜିର ସମୟ।
ଆଜ୍ଞା। ତ ଲୋକ ବୁଝିଲେ ହିଁ ସବୁ କିଛି ହେବ ଲୋକଙ୍କ ନିଜ ପାଟିକି ଯାହା ସ୍ଵାଦ ଲାଗୁଛି ଲୋକ ସେଇଆ ଖାଇବାକୁୁ ଏବେ ପସନ୍ଦ କରୁଛନ୍ତି ଏ ତିଲ ମସଲା ବହୁତ ଥାଉହନ୍ତି
ଦେଖ ଆଗରୁ ଲୋକ ମିନିମମ୍ ଟା ଅଶୀ ବର୍ଷ ବଞ୍ଚୁଥିଲେ। ଅଶୀ ବର୍ଷ ତଳକୁ କେହି ଜଣେ ନାହିଁ ସତୁରୀ ଅଶୀ ତ ମିନିମମ ବଞ୍ଚୁଥିଲେ ଏଇ ନେ କେହି ଗୋଟେ ଲୋକ କାହାକୁ ଦେଖାଅ ଯିଏ ପଚାଶ ବର୍ଷ ପୂର୍ବ ପହଁଚିଲାଣି- ପଚାଶ ହେଲା ବେଳକୁ କାହାକୁ ହାର୍ଟଚକ୍ କରିଯାଉଛି କାହାକୁ ବ୍ରେନ୍ ଷ୍ଟ୍ରୋକ କରିଲାଣି କାହାକୁ- ହେଇଗଲାଣି ସବୁ ସେଇଥିରେ ପଡି ପଡି ଚାଲିଯାଉଛନ୍ତି କାହିଁକିନା ଏଇନାକେ ଶତାୟୁ ଲୋକ ଦେଖିବା ଖୁବ କମ୍।
ମହାପୁରୁଷବି ଲେଖି- ଲେଖିଛନ୍ତି ଯେତେବେଳେ କଳି ଯୁଗର ଶେଷ ସମୟ ଆସିବ ମଣିଷମାନଙ୍କ ଆୟୁଷ କୋଡ଼ିଏରୁ ତିରିଶ ବର୍ଷ ହେଇଯିବ ତିନିଶରୁ ତିରିଶ- ଅଶି ବରଷ କଳିଯୁଗର ଆୟୁଷ ତ
ଆଜ୍ଞା ଏବଂ ତାଙ୍କର ଉଚ୍ଚତା ବି ଏକ ଫୁଟ ହବ ବୋଲି
ହଁ ସେ ସବୁ ଦେଖ ଦେଖ ମହାପୁରୁଷ ଲେଖିଛନ୍ତି ଯେ ବାର ହାତ ଖଣ୍ଡା ବୁଲିବ ବଳଭଦ୍ର ଆସିଥିଲେ ବାର ହାତ ଖଣ୍ଡା ବୁଲେଇବେ ଲୋକ ମାନଙ୍କୁ ସଂହାର କରିବେ ମାନେ ମ୍ଳେଶ ମାନଙ୍କୁ ସଂହାର କରିବେ। ତ ବାର ହାତ ଖଣ୍ଡା ଟା ମାନେ କଣ କହିଲ ଭଗବାନ ଆସି ବୁଲେଇବେନି। ଏବେ ଦେଖ ବାର ହାତରେ ଖଣ୍ଡା ଯାହା ଘରେ ଦେଖ- ଯେଉଁ ଗାଁରେ ଦେଖ ହଣା କଟା ମାର ପିଟ ସବୁ ଦିନ ଏବେ କିଛି ଦିନ ତଳେ ମୁଁ ଦେଖି କଳିଙ୍ଗ ନିଉଜରେ ଦେଖଉଥିଲା। ହଁ ଗୋଟେ ଭୋଜି ଖାଇବାକୁ ଯାଇଥିଲେ ଚାରି ଜଣ ଥିଲେ ତାଙ୍କର ଗୋଟେ ପିଲାକୁ ଦେଇ ନଥିଲେ ମୋଟନ ଖାଇବାକୁ ଦେଇକି ଯେବେ କାମ ସାରିକି ଘରକୁ ବାହାରିବି ଚାରିଜଣ ପିଲାଙ୍କ ସହ ଦେଖା କରି ପାରିବି। ଭାବ ତ ସେଇ ଜାଗାରେ ସେ ପିଲର କଣ ଭୁଲ ଥିଲା। ଭାଇ ମଟନ ଗୋଟେ। ଖାଦ୍ୟ ଜିନିଷ ସେଇଟା ବହୁତ ଛୋଟ ମାନେ ପରଫେକ୍ଟ ଖାଇବା ବହୁତ ବଡ଼ ବହୁତ ଛୋଟ। ତ ମଟନ କୁ ଆମେ ଘରେ ଖାଉନା ଗୋଟେ ଭୋଜିର ମଟନ ଦେଲାନି ବୋଲି ତା ବୋଲି ତା ଜୀବନରେ ମାରିଦବ ତାକୁ
ଆଜ୍ଞା ଏଇଟା ଲୋକଙ୍କର ଚିନ୍ତାଧାରା
ବାସ ଲୋକ ଏଇନାକେ ମନ ମଣିଷ ପ୍ରକୃତିକୁ ପରିବର୍ତ୍ତନ କରିକି ରାକ୍ଷସ ପ୍ରକୃତିକୁ ସାରିଲେଣି। ବୁଝୁଛନା ରାକ୍ଷସ ଟାଇପ୍ ର ଯଉ ମଣିଷ ଯଦି ହେଇ ଥିବେ ତ ସେଠି ଆଉ କଣ କହିବ।
ଲୋକ ଏବେ ବହୁତୁ
କଣ କହିଲେ?
ଲୋକ ଏବେ ବହୁତ ଲୋଭି ଏବଂ ଆଳସ୍ୟ ସେଇମା ନିଜ କର୍ମ ବଡ ବୋଉ ।
ହଁ। ହଁ ଭାଇ ଆଉ ଗୋଟେ ଜିନିଷ ମଣିଷ ମାନଙ୍କର ଗୋଟେ ଜିନିଷ ଯେ ଲୋଭ କେବେ ସରିବନି। ଲୋଭ ଗୋଟେ ଏମିତି ଜିନିଷ ମାନେ ଯେତେ ତମେ ଯେତେ ଯେତେ ଇଚ୍ଛା କରୁଥିବ ଧରିଦିଅ ମୋର ନା ଗୋଟେ ଇଚ୍ଛା ହେଲା କି ମୁଁ ଗୋଟେ ମାନେ ଘର ତିଆରି କରିବି। ସେ ଘର ତିଆରି ମାର୍ବଲ ପଡିଗଲା ସବୁ ହେଇଗଲା ତାପରେ ଲୋକ ଇଛା କରିବ ମରତ ଗୋଟେ ଗୋଟେ ମହଲା ଘର ହେଇଗଲା କି ମୁଁ ଦି ମାହାଲା ଘର ତିଆରି କରିବି ସେ ଘରକୁ ମୁଁ କେମିତି କରିବି ତାକୁ କେମିତି କରିବି ତାକୁ ଆଉ ଘର ଭଡା ଦେବି କେମିତି ପଇସା ଇନ୍‌କମ୍‌ କରିବି ମାନେ ଲୋଭ ଗୋଟା ଧୀରେ ଧୀରେ ଧୀରେ ଧୀରେ ହୋଇଥାଏ ସେଥିପାଇଁ କହା ହୁଏ କି ଲୋଭରୁ ପାପ ପାପରୁ ମୃତ୍ୟୁ। ତ ଲୋଭ ଅଧିକ ହେଲେ ମଣିଷ ପାପ କରେ ପାପରୁ ମୃତ୍ୟୁ ହୁଏ ମଣିଷର।
ତା ଆପଣ ଏଇ ଯୋଉ କଥା କହିଲେ ତ ଆମ ଗାଁରେ ଏଇ ପକାରି ସ୍ବଭାବର ଲୋକ ଅନେକ ଅଛନ୍ତି। ତ ସେ ସରକାରୀ ରାସ୍ତା ଉପରୁ କୁ ନିଜ ବାରିକି ଜେଗା ଛାଡିକି ସରକାର ରାସ୍ତା ଉପରକୁ ବହୁତ ମଡେଇକି ଘର କରୁଛନ୍ତି। ଓକେ ସେ କଣ ଆଉ? ଗାଁରେ ବି ପଶି ପାରିବନି।
ହଁ। ଦେଖ ଏଇନାକେ କଣ କହିଲ ମାନେ ଦୁର୍ଜନ ଲୋକ ଯିଏ ସବୁ ରହିଲେ? ଖଳପ୍ରକୃତି ଲୋକ ଏଇନା ସବୁ ତାଙ୍କ ମାନଙ୍କର ରାଜ ଚାଲିବ କଳିଯୁଗ ବା। କଳିଯୁଗ ମାନେ କଳି ଯିଏ କରୁଥିବ ପାପ ଭାର ପାପ ଯିଏ କରୁଥିବ ସେମାନେ ବହୁତ ଖୁସି ରହିବେ ଯିଏ ଧର୍ମ, ନ୍ୟାୟ, ଠାକୁରଙ୍କ ଚର୍ଚ୍ଚା ଠାକୁରଙ୍କୁ ଭକ୍ତି କରୁଥିବେ ତାଙ୍କ ସେତେ ବେଳେ ଭଗବାନ ଦୁଃଖ କଷ୍ଟ ଦେବେ ଏଟା କଳିରୁ ବର ପାଇଛି ତ ଯେତେବେଳେ ଭକ୍ତମାନେ କଲେ ଦୁଃଖ କଷ୍ଟ ସହିତ ତାଙ୍କ ଆଖିରୁ ଲୁହ ଝରିବ ସେଇ ସମୟରେ ହିଁ କଳିଯୁଗର ଆୟୁଷ ଶେଷ ହବ ବୋଲିକି ମହାପ୍ରଭୁ କହିଛନ୍ତି ନହେଲେ କଳି ଭାବ ବହୁତ ଥିଲା ତ ଭଗବାନ କେବେ କଷଣ ପାଇିବବେ ଦୁଃଖ କଷ୍ଟ ପାଇବେ ତାଙ୍କ ଆଖି ଲୁହରେ କଳିଯୁଗର ଆୟୁଷ ହାନି ହବ ବୋଲି ଲେଖା ହେଇଛି। ସେହି ଅନୁସାରେ କାମ ବି ହଉଛି।
ତ ମାଳିକା ମାଳିକା ବଚନ ସତ ନିଶ୍ଚୟ ହବ।
ହଁ ନିଶ୍ଚୟ ନିଶ୍ଚୟ।
ହଁ
ମହାପୁରୁଷ ତ କହିଛନ୍ତି ପୂର୍ବ ଭାରତରେ ପଶ୍ଚିମ ହେବ ।
ଆଜ୍ଞା ଏ
ହୁଁ
ହ୍ୟାଲୋ। ଭାଇ ତମ ଭଏସ୍‌ କିଛି ଠିକ ସେ ସୁଭା ଯାଉନି?
ଆଜ୍ଞା ଯଉ ଏଵେ । । ଖାଇଦେବେ ବୋଲି ସେ ଲୋକମାନେ ତାକୁ ଏ ହୁଡେଇବାରେ ଲାଗିଛନ୍ତି।
ହଁ ସେଇଟୁ ହଉ ଭାଇ ମୋର ଟିକେ କାମ ଆସିଲାଣି ମୁଁ ରହୁଛି ପରେ କଥା ହେବା ଆଉ। ଆଜ୍ଞା ଆଜ୍ଞା ଆଜ୍ଞା।